ହଁ କୁହ କୁହନ୍ତୁ ହଁ ଭଲ ଅଛି ତମେ କେମିତି ଅଛ
ବହୁତ ଭଲ ଅଛି ଆଉ କଣ କରୁଛ
ନାଇଁ ଏଇ ଶୋଇଥିଲି ଉଠିକି ବସିଛି ଆଉ
ମୁଁ ବି ସେଇୟା ମୁଁ ବିି ସେଇୟଆ ଖରା ଦିନ ଖରା ହଉଛି ଯୋଉ
ହଁ ଆଉ ଗରମ ତ ଜୋରରେ ହଉଛି ତମର ଖରା କେମିତି ହଉଛି
ପ୍ରବଳ କୁହନି ଆଗରୁ କଣ କହିଲା ଟିକେ ସକାଳ ଟାଇମରେ ଖରା ବେଳେ ଟାଇମ ରେ ଏମିତି ଜୋରରେ ଖରା ହଉଥିଲା ଚାରିଟା ବେଳକୁ ଟିକେ ଟିକେ ବର୍ଷା ହଉଥିଲା ହେଲେ ମୌସୁମୀ ଯଉ କାଳ ମୌସୁମୀ ନୁହଁ ସେମିତି ହଉଥିଲା ଏବେ ତ ସେତିକି ବି ଆଉ ହଉନି। ବହୁତ ଗରମ
ହଁ ଏବେ ତ ଟୋଟାଲି ବର୍ଷା ଉଠଉଛି କିନ୍ତୁ ବର୍ଷା ହବାର ର ନା ନାଇଁ କୋଉ ତିନି ଚାରି ଦିନ ତଳେ ହେଇଥିଲା ବର୍ଷା। ତାପରେ କାଇଁ ଆଉ ହେଇନି।
ଏବେ ମାନେ କଣ କହିଲ ବର୍ଷାକୁ ଯେମତି ଠାକୁରଙ୍କୁ ହାତ ଯୋଡ଼ିଲା ଭଳିଆ ବର୍ଷା ଟିକେ ହେଇଯାଉ ହେଇଯାଉ।
ହଁ ହଁ ପରା କେଜାଣି ବର୍ଷା କାହିଁ କିଛି କାହା କଥା ବି ଆଉ ଶୁଣୁନି। କିନ୍ତୁ ବହୁତ ଗରମ ହଉଚି।
କହି ହଉନି ପୁରା ସତରେ ବହୁତ ଗରମ।
ହଁ ନାଇଁ ମୁଁ ଆଜି ପଖାଳ ଖାଇଥିଲି। ଆଉ ଖାଇଚି ଅଳ୍ପ ଖାଇଚି ଆଜି। ନିମ୍ ଟିକେ ମାର୍କେଟ ଯାଇଥିଲି ତ ମାର୍କେଟ ଯାଇଥିଲି ତ
ଆଗରୁ ଗୋଟେ ହୁଁ ହୁଁ। ଆଗରୁ ଗୋଟେ ମାନେ ମନରେ ଥାଏ ନାଇଁ ଅଳ୍ପ ଖାଇଥାଏ ବଜାର ଯାଉଚି ମାନେ ଆଉ ଟିକେ ଭଲ ଖାଇବି ସେଠି।
ହେଲେ ମୁଁ ତା ପୂର୍ବରୁ ଯାଇଥିଲି ବଜାର।
ହଉ ହଉ। ଘରୁ ଏତେ ଗୋଟେ ଗୋଟେ ନ ନଥାନ୍ତି ପୁରା ପେଟ ଖାଲି କରି ନ ଥାନ୍ତି ନା ନା। ଗୁପ ଚୁପ କି ଦହିିବରା ହେଲା ଥଣ୍ଡା ଟିକେ ପିଦବ ଖରା ଦିନ ନା।
ନା ନା ସେମିତି କିଛି ନାହିଁ ଆଜି କିନ୍ତୁ ମାନେ ବହୁତ ଦିନ ହେଲା ସେ ଗୁପଚୁପ୍ ବାଲା ଟାକୁ ଖୋଜୁଥିଲୁ ତ।
ଆଉ ଆଜିି ବା ହଁ ହଁ ଆଜି ପାଇଗଲୁ ସେଇଥିଲାଗି ଖାଇଥିଲୁ।
ସାଙ୍ଗ ମାନଙ୍କ ସହିତ ଯାଇଥିଲା ଆଉ।
ନା ନା ସାଙ୍ଗ ମାନେ ନୁଏ ଆମେ ଯାଇଥିଲୁ ମୋର ଜଣେ ସାଙ୍ଗ ମାନେ ଭଉଣୀ ଆଉ ଗୋଟେ ମୁଁ ଯାଇଥିଲୁ ଏମତି ରଜ ଡ୍ରେସ ଆଣିବା ପାଇଁ ଆଉ ଦେଖିଲୁ ଅଛି ଗୁପଚପ ଆଉ ଛାଡ଼ମୁଁ ନା ଖାଇଦେଲୁ ଆଉ।
ଝିଅ ମାନେ ଯାହାବି ହେଲେ ଖଟା ପାଣି ଆଉ ଗୁପଚୁପର ପୁରା ତାର ଆଉ ତାର ଯୋଉ ସମ୍ପର୍କ ଗୋଟେ ଝିଅ ଝିଅ ଝିଅ ଆଉ ଗୁପଚୁପ ହିଁ ଜାଣି ଥିବ।
ହଁ କିନ୍ତୁ ଆମ ଘର ପାଖରେ ବି ଜଣେ ଗୁପଚୁପ କରନ୍ତି ସେଠି ସବବେଳେ ଥାଏ। ମାନେ ସେଟା ଏତେ ଭଲ ଲାଗେନି କିନ୍ତୁ
ହୁଁ।
ଉଁ ମାନେ ଯୋଉ ମାର୍କେଟ ଯାଇଥିଲୁ ବଜାର ଯାଇଥିଲୁ ସେଇଠି ଯୋଉ ଗୁପଚୁପ୍ ଟା ଏତେ ସୁନ୍ଦର ସେଇଥିଲାଗି ଏତେ ଦିନ ଖୋଜି ଖୋଜି ପାଇଲୁନି। ଆଜି ପାଇଲୁ ସେଇଆକୁ ବାରଟା ହଉ ଗୋଟେ ହଉ ଗୁପଚୁପ ଖାଇ ଦେଇକି ପଳେଇ ଅଇଛୁ।
ହଁ ଯେତେ ହଉ ପୁରା ଛାଡିବନି ପ ଯେତେ ରାଗ ହେଇଥାଉ ଯାହା ହେଇଥାଉ ଖାଇବା
ହଁ ତମ ଭୟସ ଟା ଟିକେ ଙ୍କ ହଉଚି କହିଲ ଶୁଭୁଛି ଠିକ ଠାକ କିନ୍ତୁେ ଟି କେ କମି ଯାଉଚି ପୁଣି ତାପରେ ଶୁଭୁଚି।
ଓହୋ ଏବେ ତ ଶୁଭିଲା ତ।
ହଁ ହଁ ଏବେ ଶୁବିଲା।
ଟେଇ ଉଁ ତଣ୍ଟି ଟିକେ ବସିଯାଇଚି ତ ଥଣ୍ଡାରୁ ଯୋଉ ସବୁବେଳେ ଫ୍ରିଜ ପାଣି ପିଇ ପିଇ
ହଁ ଏଇ ଗରମ ଦିନ ତ ଖରା ଦିନ ଆଉ ଙ୍କ କରିବା। ସମସ୍ତେ ସେଇୟା ମୁଁ ବି ତ ସେଇୟା ସବୁବେଳେ ଫ୍ରିଜ ପାଣି ରାତି ଦିନ ଚବିଶ ଘଣ୍ଟା ସବୁବେଳେ। ସେଇଥିଲାଗି ଆମ ଘର ଲୋକ ମତେ ପାଟି କରୁଛନ୍ତି ଆଉ ପଡମି ଯେତେବେଳେ ଆଉ ଙ୍କ ଉଠି ପାରିବି କି। ଏଇନା ସିନା ଥଣ୍ଡା ଫଣ୍ଡା କିଛି କି ନାହିଁ ତାପରେ ବର୍ଷା ଦିନ ଆସୁ ଥଣ୍ଡା ଦିନ ଆସୁ ଷ୍ଟାର୍ଟ ହେଇଯିବ ତାର ଆଉ
ନା ଙ୍କ କହିଲ ଆଉ ବି ଥଣ୍ଡା ପାଣି ପିଇଲେ ନା ଗଳା ଟା ଙ୍କ କୁହନ୍ତି ବସିଯାଏ ବୋଲି ସବୁବେଳେ ଥଣ୍ଡା ପାଣି ପିଇ ସେଥିପାଇଁ ଯୋଉ ମାନେ ସବୁ ଗୀ ଗୀତ ଫିତ ଗାନ୍ତି ସେମାନେ ଟିକେ ଉସୁମ ପାଣି ହେଲା କାଢ଼ା ଫାଡ଼ା ହେଲା ଆକୁ ସବୁ ପିଅନ୍ତି ଦେଖିବ ତଣ୍ଟି ଟା କେମିତି ନ ବସିବ ଭଲ ଶୁଭିବ ହେଲା ସୋରୋ ଟା ଟିକେ ଭଲ୍ ସେ ଯିବ ଆଉ ଆଉ ଏଇ ଯୋଉ ଖରା ହୋଉଛି
ଆଉ ଉଷୁମ ପାଣି କୁଆଡୁ ପିଇବ ଉପୁରୁ ଗରମ ତଳ ହ ସେଇଆ ପା କୋହୁଛି ଓପର ଗରମ ତଳ ଗରମ୍ ସବୁ ତ ଗରମ ଉଷୁମ ପାଣି ସେ ପେଟ ଟା ଗରମ ହେଇଯିବ ହଁ
ହ ହଁ ହ ସେଇ ନାଗି ପା ଥଣ୍ଡା ପାଣି ପିଇ ପି ତଣ୍ଟି ପୁରା ବସି ଗଲାଣି
ହଁ ଆର ବର୍ଷ ଏଇ ଟାଇମ ରେ ସବୁ ହଇଜା ହେଇନଥିଲା ନା ଟାଇଫଏଡ ହଇଜା
ହୁଁ ହୁଁ ହୁଁ
ସବୁ ଦୋକାନ ବଜାର ବନ୍ଦ ଥିଲା ଯାହା ହଉ ଏଥର କେ କିଛି ହେଇନି ସେମତି
ହଁ ହେଇନି କିନ୍ତୁ ସେ ଯୋଉ ହାଇଦ୍ରାବାଦ ଆଡେ ନା ସେଇଠି ଅଧି ଅବିକା ମସା ହିଁ ଅଧିକ ଭାରେ।
ହଁ ଯୋଉଠି ମାନେ। ହଁ ବହୁତ୍ କୋତରା ପୋତରା ହେଇଥାଏ ଆଉ ସେଇ ଜାଗାରେ କଣ କରିବା ସିନା ଆମେ ଏଠି ଯୋଉଟା ଦେଖୁଚନ୍ତି। ସେଠି ସିନା ମାନେ ଯାଉନାହାନ୍ତି କିନ୍ତୁ ଯୋଉଟା ଜାଣିଚନ୍ତି ହଁ ଏଇ ଜାଗାରେ ଭଲ। ଆମେ ସେଇଠିକି ଯାଉଚନ୍ତି ନା ସେମତି ଆଉ କୋଉଠି କଣ ହେଇଥିବ ସେଥିଲାଗି ଆର ବର୍ଷ ଏମ୍ ତି ହେଇନଥିଲା ନା ଏଇ ଠିକ୍ ରଜ ଟାଇମ ରେ ସବୁ ଦୋକାନ୍ ବଜାର୍ ସବୁ ଖାଇବା ଦୋକାନ ବନ୍ଦ୍।
ହଁ ଏ ଯୋଉ ଅପରିଷ୍କାର ଯୋଉଠି ହବ ମାନେ ସେ ତ ମଶା ମାଛି ହେବେ ହବା କଥା ହେବେ। ସେ ପୁରା ତାଙ୍କର ବଂଶ ବିସ୍ତାର କରିବେ ପରା।
ହଁ। ସେଥିଲାଗି ବ୍ଲିଚିଙ୍ଗ୍ ଫ୍ଲିଚିଙ୍ଗ୍ ସବୁ ତାର ପକାପକି ଫିନାଇଲ୍ ଫିନାଇଲ୍। ବା ସବୁ ସଫାସଫି ହଉଥିଲା ଆର୍ଥରିକ ଆମେ ଏଇ ରଜ ଟାଇମ୍ ରେ ଯାଇଥିଲୁ। ଓ ଫିଲ୍ମ ରିଲିଜ ହେଇନଥିଲା ବୋଉ ବୁଟୁ ଭୂତ।
ସେଇ ଫିଲ୍ମ ଟା ବୋଧେ ଦେଖିବାକୁ ସମସ୍ତେ ଯାଇଛନ୍ତି ବୋଉ ବୁଟୁ ଭୁତ ହଁ। ତା ତାର ଗୋଟେ ଅଲଗା ପ୍ରକାର ଇଏ ଥିଲା ସେ ସତରେ ଭଲ ଥିଲା। ମାନେ ମତେ ଏତେ ଓଡିଆ ମୁଭି ଭଲ ଲାଗେନି କିନ୍ତୁ ସେଇଟା ମାନେ ଭଲ ଫିଲ୍ମ ବୋଲି ମତେ ଲାଗୁଚି।
ସେଟା ଆକ୍ଚୁଆଲି ଭଲ କଣ ପାଇଁ ଜାଣିଚନ୍ତି ନା ଯେ ଏ। ସେଟା କଣ ହେଲା କହିଲ ମାନେ ଅଧିକ ପ୍ରଚାର ହେଇଗଲା ସେ ଫିଲିମ୍ ଟା।
ହୁଁ ହଁ ଆଉ ଗୋଟେ ମଝିରେ ଗୋଟେ। ଆଉ ଗୋଟେ ମଝିରେ ଗୋଟେ କି ମୁଭି ନଥିଲା ଗୋଟେ କି ଫିଲ୍ମ ମ ଅଥିଲା। ହଇଜା ଉପରେ ଗୋଟେ।
ମୁଁ ଦେଖିନି ତାହେଲେ ସେ ଫିଲ୍ମ ଟା।
ହଁ ବହୁତ୍ ଯୋଉ ନର୍ସିଂ ପିଲାମାନେ ସବୁ ଯାଇଥିଲେ। ତାଙ୍କ ସବୁ ନିଆ ହେଇଥିଲା ଦେଖିବା ପାଇଁଁ କି ହଁ। ତମକୁ କୋଉ ମୁଭି ଭଲ ଲାଗେ?
ମତେ ମତେ ବେଶୀ ଟିକେ ସାଉଥ ଇଣ୍ଡିଆନ୍ ମୁଭି ଗୁୁରା ବଢିଆ ଲାଗେ।
ହିରୋ ଭିତରୁ କିଏ ଭଲ ଲାଗେ?
ହିରୋ ଭିତରୁ ଓଡ଼ିଆ ନା। ହିନ୍ଦୀ ବଲିଉଡ ହଲିଉଡ? ଓଡ଼ିଆରେ ମୋତେ ଟିକେ ବେଶୀ ପସନ୍ଦ ହେଲା ବାବୁସାନ।
ଭାବୁଥିଲି ସେୟା କହିବ ମତେ ଏତେ ଓଡିଆରେ କେହି ମ ତେ ଭଲ ଲାଗୁଥିଲେ ମାନେ ସେ ଆଗ କାଳରେ ଯେ ସେ ।
ହଁ ସେମାନେ ତ ଛାଡ଼ ମତେ ମାନେ ଆହୁରି ପୋତା ବାବୁସାନଙ୍କ ଠାରୁ ବି ଆହୁରି ଭଲ ଲାଗନ୍ତି କିଏ କହିଲ ସିଦ୍ଧାନ୍ତ ମହାପାତ୍ର।
ସେଇ ସିଦ୍ଧା ହଁ ହଁ।
ସିଏ ଆଉ ମିହିର ଦାସ ଏଇ ମାନେ ଟିକେ। ମାନେ ଆଗୁରୁ ଫିଲ୍ମ ଗୁରା ଦେଖିବ ତାର କିଛି ମାନେ ମଜା ଅଲଗା ଥିଲା। ମାନେ ଆମେ ଜାଣିପାରୁନ ଥିଲେ ଯେ କଣ କହିଲ ଆପରେ କଣ ହବ ଆପରେ କଣ ହବ ମାନେ ସେ। କ୍ଷଣୀୟ ଫିଲ୍ମ ଥିଲା।
ଏବେ ଏବେ କିଛି ଶିଖିବା ହିଁ ନାହିଁ ଖାଲି ମ କମେଡି ଫାଲତୁ ଜିନିଷ।
ହଁ ଏବେ ସବୁ ଥର ତାଳକୁ ନେଇକି ଉପାଡି ମୁପାଡି କୋଉଠି। ଫୋପାଡି ଦେଲେଣି କେତେ ତ ମାନେ।
ହେ କଣ କହିଲ ସବୁ ମରି ମାରି ଗଲେଣି ହେଲା ହଜିଗଲେ ମ କିଏ ଗଲେ କିଏ କଲା କିଏ କଲାନି ତ ଏମିତି ଯୋଗୁ ସବୁ ବୁଡିଗଲାଣି ହେଲା।
ହଁଉଁ।
ହେଟା ବୁଡ଼ିଗଲାଣି ଆଉ ନାଇଁ।
ଏବେକା ଫିଲିମ୍ ଦେଖିବ। ନା ସେଇଠି ଦେଖିଥୁବ ତମୁକୁ ସେଠି ଉଠିକି ଯିବାକୁ ଇଚ୍ଛା ହବନି। ଯେମତି ମାନେ ଏଇ ଯୋଉ ବୋଉ ବୁଟୁ ଭି ଭୂତ ଫିଲିମ୍ ଟା ତାର କଁ ହେଲା କି ଅଁ ସବ୍ ମାନେ ଆମେ ସେଟା ଗୋଟେ ରହିଲା ନା ମାନେ ରହସ୍ୟ ହେଇକି ରହିଲା। ଆପରେ କଁ ହବ ଆପରେ କଁ ହବ? କିନ୍ତୁ ଆଉ ବେଖା ହଉ ସବୁ ମୁଭି। ତମେ ଜାଣିପାରିବ ଆପରେ ହଁ ଏଇଟା ତ ହବ ଆଉ କଣ ହବ। ମାନେ ସବୁ ଫିମ୍ଲି ର ଗୋଟିଏ ଷ୍ଟୋରି ଥାଏ, ହଁ ଗୋ ଟିଏ ଷ୍ଟୋରି ଇଏ ତାକୁ ନେଲା ସିଏ ତାକୁ ନେଲା ତାପରେ ଇଏ ଅଲଗା ହେଇଗଲା ସିଏ ଅଲଗା ହେଇଗଲା। ଲାଷ୍ଟ କୁ ଇଏ ମିଶିଗଲେ ସଇଲା।
ମତେ ଲାଗେ ଓଡିଆରେ ମାନେ କଁ କଇଲ? ମାନେ ଜଣା ପଡିଯାଏ ହଁ ତ ଏଇଆ ହବ ଆଉ ମାନେ ସବୁ ଜିନିଷ ମିଶେଇ ଦିଏ। ସିରିଏଲ ଯେମତି ଫଲିମ୍ ଗୁଡାକ ବି ସେମତି।
ହଁ, ଗୋଟେ ମୁଭି ଦେଖିବ ତମୁକୁ ଭଲ ଲାଗେ ନା ଏଇ ଯୋଉ ସାଉଥ୍ ଇଣ୍ଡିଆନ୍ ମୁଭି ଗୁରା ଦେଖିବାକୁ?
ହଁଅଁ ଭଲ୍ ଲାଗେ କିନ୍ତୁ ମୁଁ ଏତେ ଦେଖେନି, ମାନେ କଁ କଇଲ? ଲାଇଫରେ ତୁ ଯାହା ବି ହେଲେ ସବୁବେଳେ ବ୍ୟେସ୍ତ ନା ପଢା ପଢି ଇଏ ସିଏ ରେ। ତ ସେଥିପାଇଁ ଯେବେ ଟିକେ ଫ୍ରି ହୁଏ ସେମତି। ନାଇଁ ପ୍ରେଣ୍ଡ ଫେଣ୍ଡଙ୍କ ସହିତ ମିଶିଲେ
କିନ୍ତୁ ଯେବେ ଦେଖିବ ଫ୍ରି ହବ କିନ୍ତୁ ଦେଖିବ ୟଶୋଦା ଗୋଟେ ମୁଭିଟେ ଅଛି। ସେଇ ଫିଲିମ୍ ଟା ଦେଖିବ ବ ମାନେ ମସ୍ତ ବୋ ବୋହୁତ୍ ଭଲ।
ହଁଅଁ କିଛି ଜିନିଷ ସବୁ ଭଲ ଭଲ ଅଛି।
ହହଁଅଁ ମୁଁ ଦେଖିବାକୁ ପସ୍ ମାନେ ମୁଁ ଦେ ଖେ ମୁଁ ଫିମ୍ଲି କଁ କଇଲ? ମୁଁ ବି ଦେଖୁନଥିଲି ମୋର ଜଣେ ସାଙ୍ଗ କଇଲା ହଁ ତୁ ଫିଲିମ ଫିଲିମ୍ ଦେଖୁନୁ ହଉ।
କାଇଁ ଏବେ ଘରେ ମୁଁ କଇଲି ହଁ ଠିକ୍ କଥା ଟାଇମ୍ ପାସ୍ ତ ଗୋଟେ ଆଡୁ ହେଇଯିବ। ସେଠୁ ତାପରେ ସେବେଠୁ ଦେଖେ, ଆଉ ନହେଲେ ଆମେ ମାମୁଁ ଘରୁକୁ ଗଲେ ମୋ ନନା ଙ୍କ ପ୍ରୋଜେକ୍ଟରେ ଆମେ ସବୁ ଫ୍ୟାମିଲି ବସିକି ଦେଖୁ।
ଆଜିିକାଲି ଯୋଉ ମୁଭି ହେଲାଣି ଆଉ ପ୍ରୋଜେକ୍ଟେରେ ବି ବସି ଦେଖି ହୋଉନି ହେଲା।
ନାଁ ହା କେବଳ ପା ହରର ମୁଭି ଗୁରା ହିଁ ଦେଖି ଖିପାରିବ, ଭୂତ ଫିଲ୍ମ ପୁରା ହିଁ ଦେଖିପାରିବ।
ଭୂତ ମିଲିମରେ ବି ଭୋଉତ୍ ସାରା ଇଏ ବି ଆଜିକାଲି। ଦେଖିବ, ଆଉ ଓଡିଆ ମୁଭି ତ କିଛି ବି ଭଲ ନୁହଁ।
ହୁଁ ଓଡିଆ ମୁଭି ତ ଛାଡ ଓଡିଆ ମୁଭି ମାନେ ଆଉ କୁଆଡେ ଗଲାଣି। ମୁଁ ସେଇ ଦେଖିଥିଲି ଆର ବର୍ଷ ଗୋଟିଏ ଫିଲ୍ମ ଏଇ ଯୋଉ ଅନନ୍ତ ଷ୍ଟୋରି ଟା ଜାଣିଥିଲି। ମାନେ ଅନନ୍ତ ହୁଁ ତା ଷ୍ଟୋରି ଟା ଯା ସେଟା ଆଗୁରୁ ମାନେ ଏଇ ଯୋଉ ମାନେ ମୁଁ ମୁଁ ବହୁତ ଛୋଟବେଳେ ଥିଲି ସେ ଷ୍ଟୋରିର ଗୋଟେ କି ବହି ତ ସେଟା।
ହଁ ସେଟା ଗୋଟେ ଉ ଯୋଉ ରାଣ୍ଡି ପୁଅ ଅନ୍ତା ନା ଗୋଟେ କଣ ଏମତି ଗୋଟେ ସେଇ ସେ ସବୁବେଳେ ଖାଲି ଖାଇବାକୁ ଇଏ କରେ। ଇଏ
ହଁ ହଁ ସେଇଟା ମୁଁ ଦେଖିଥିଲି। ତାର ଲାଷ୍ଟ୍ ମୁମେଣ୍ଟ ଟା ମୁଁ ସେତେବେଳେ ଦେଖେ ମାନେ ଛୋଟ୍ ଛୋଟ ବେଳେ ନା ମୁଁ ଜାଣିପାରେନି କିଛି ମୋତେ ଭାରି କାନ୍ଦ ଲାଗେ ତାକୁ ଯୋଉ ପୋତି ଦେବେ।
ହଁ ସିଏ ଆଉ ଗୋଟେ ଦେଖିଚ ନବକଳେବର ଗୋଟେ ଠାକୁରଙ୍କୁ ଯୋଉ ନେଇଯାଉଥିବ କଳା ପାହାଡ ଇଏ ନେଇଯାଉଥିବ ସେଟା ଗୋଟେ ଯାହା ହଉ ଭଲ ମୁଭି ଟେ।
ହଁ ମୁଁ ମାନେ ମତେ ଟିକେ ବେଶୀ ଭଲ ଲାଗେ କଣ କହିଲ ଏଇ ସବୁ ଦେଖିବାକୁ ନହେଲେ ମତେ ମତେ ଅ ଆ ମାନେ ସବୁବେଳେ ମତେ ଖାଲି ମହାଭାରତ ଦେଖିଆକୁ ଭଲ ଲାଗେ। ମହାଭାରତ ସରିଗଲେ ପୁଣି ଆଉଥରେ ମୁୂଳୁରୁ ଲାଷ୍ଟ୍ ପର୍ଯ୍ୟନ୍ତ ଦେଖିବି କିନ୍ତୁ ମୋର ସେଇଟା ହିଁ ଚାଲିଥିବ।
ମହାଭାରତ ରୁ କଣ ଶିଖ କହିଲ।
ମାନେ ସି ମତେ ମତେ ମାନେ ଭଗବାନଙ୍କ ପ୍ରତି ଯୋଉ ଆ କର୍ଷଣ ଟା ମାନେ ଆମେ ଏବେ କଁ କହିଲ ସେତେବେଳେ ସେ ସମୟ ଥିଲା ଯେ ଠାକୁର ଯେତେ ଯାହା କଲେ ବି ଠାକୁରଙ୍କ ପ୍ରତି ସେ ଆଦରଟା ରୁହେ ଆଉ ସମ୍ମାନ ଟା ରୁହେ କିନ୍ତୁ ଏବେ ସେମିତି ଏଇ ଏଇଟା ହେଲାନି ହେ ଭଗବାନ କାଇଁ ମୋ ସହିତ ଏମିତି କରିଚନ୍ତି ଇଏ କରିଚନ୍ତି ସିଏ କରିଚନ୍ତି।
କିନ୍ତୁ ଭଗବାନ୍ ଯା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ।
ଆଉ ଗୋଟେ ମହାଭାରତ ର ଭଲ ଜିନିଷ ଶିଖିବ ଧୈର୍ଯ୍ୟ ମାନେ ଯୋଉଠି ଧୈର୍ଯ୍ୟ ଥାଏ ସେଇଠି ସବୁ କିଛି ହାର ମାନିଯାଆନ୍ତି।
ହଁ ହଁ। ହଁ ଆଉ ବି କଁ କହିଲ କଥା। ତ ସମସ୍ତଙ୍କୁ ସମ୍ମାନ ଦେବା ସମସ୍ତେ ନିଜର ହେଲା ମାନେ ଦେଖ ତମେ ବି ଯଦି କାହା ପ୍ରତି ଖରାପ ଭାବିବ ମନରେ ଅଟୋ ମେଟିକ୍ ତା ମନରେ ବି ତମ ପ୍ରତି ଖରାପ ଭାବନା ମାନେ ସେମିତି ଜନ୍ମ ହବ। ତମେ ଯଦି ତାକୁ ଭଲସେ ଭାବିବ କି ଶତ୍ରୁ ହେଇଥାଉ କିନ୍ତୁ ତାକୁ ତମେ ତାକୁ ପୁରା ମିତ୍ର ଭଳି ଭାବିବ। ତ ସିଏ ବି ତୁମ କୁ ମି ତ୍ର ଭଳିଆ ଭାବିବ ଅର୍ଜୁନ କହିଲେନି ଯୋଉ ଆକୁ ଶ୍ରୀକୃଷ୍ଣଙ୍କୁ ଅର୍ଜୁନ କହିଲେ ଇଏ ତ ସମସ୍ତେ ମୋର। ଅ ମାନେ ପରିଚିତ ଲୋକ ତ ମୁଁ ଯୁଦ୍ଧ କାହା ପାଇଁ କରିବି। କହିଥିଲେ ନା ନାଇଁ। କିନ୍ତୁ ଶ୍ରୀକୃଷ୍ଣ ତାଙ୍କୁ କଁ କହିଥିଲେ ଯଦି ସିଏ ତମର ନିଜର ପରିଚିତ ଲୋକ ତ ସେମାନେ ତମ ମାନେ ତମ ସାମ୍ନାରେ କଣ ପାଇଁ ଯୁଦ୍ଧ ପାଇଁ ଇଏ ହେଇଚି। ତମ ସହିତ ଯୁଦ୍ଧ କଁ ପାଇଁ ଛିଡା ହଉଚନ୍ତି ହଁ ସେଇଟା କହିଥିଲେ ନା। ସିଏ ତ ତମ ସାଇଟିରେ ଦବା କଥା ନା ତ ସିଏ ତମ ଇଗନେଷ୍ଟରେ କଁ ପାଇଁ। ଯଦି ତ ସିଏ ତମର ମାନେ ପରିଚିତ ଲୋକ ପରିଜନ
ହଁ।
ଏଗୁଡା ବି ଭଲ କଥା ବହୁତ ଭଲ କଥା ସବୁ ସତ ଆଉ ସବୁଠୁ ମା ମାନେ ଭଲ ରହୁଥିଲା କର୍ଣ୍ଣର ନା।
ହଁ ହଁ ସେଇଟା କୁଅନି। ମାନେ ଛାଡ କଣ ତାଙ୍କ ଲାଇଫ୍ ମାନେ ଜୀବନ ଟା ହିଁ ସେଇଆ। ଫାଷ୍ଟ୍ ରୁ ମା ସୁଖ ପାଇନାହାନ୍ତି ଆଉ ଶେଷ ସମୟରେ ବି ଭାଇ ହି ମାନେ ମାରିଦେଲେ ମାନେ ଭାଇ ଟା ଜାଣିିନଥିଲେ ସିଏ ତାଙ୍କ ଭାଇ ବୋଲି।
ମରି ସାରିଲା ପରେ ମା କହିଲେ ହଁ।
ହଁ ସେଇଟା